ହାଲୋ।
କୁହନ୍ତୁ ହାଲୋ। ହାଲୋ ଶୁଵିଲା ହାଲୋ। ଆଉ ହଁ କୁହନ୍ତୁ କଣ।
ବଡ଼ ପାଟିରେ କୁହ। ହଁ କୁହ କଣ କହୁ କୁହ। ଆଉ ତମେ ଆଜି କଣ ଅଁ ଖରା ଖାଇଛ।
ଖରା ବେଳେ। ମୁଁ ଗରମ ଭାତ। ଆଉ ମାଛ ଭଜା। ତା ସହିତ ମାଛ ତରକାରୀ। ଆଉ ଆଳୁ ଭଜା। ଆଉ ଖାଇଛି। ତା ସହିତ ଆଳୁ ଭର୍ତ୍ତା ଖାଇଛି।
ଆଉ ସନ୍ଧ୍ୟା ବେଳେ କିଛି ଖାଇଛ କି?
ସନ୍ଧ୍ୟା ବେଳେ। ମୁଁ ବାହାରକୁ ବୁଲିବାକୁ ପ୍ରଥମେ ପଳେଇଥିଲି। ବାହାରେ ଯାଇକି ବସିଲି। ଆମ ଫିଲ୍ଡ ପାଖରେ ସେଠି ଘଣ୍ଟାଏ ଦେଢ ଘଣ୍ଟା ବସିଲି। ସେଠି ସବୁ ପିଲାମାନେ ଥିଲେ।
ସେରା କୁହ।
ସେଠି ସବୁ ପିଲାମାନେ। ବସିଥିଲେ। ତ ତାଙ୍କ ସହିତ। ମୁଁ ସେଠି କଥା ହେଲି। କଥା ହେଲି। ସାଢ଼େ ଚାରିଟାରୁ କେତଟା ଛଅଟା ସାଢ଼େ ପାଞ୍ଚଟା ଛଅଟା ହେଇଗଲା। ଯେହେତୁ ଏତେ ଡେରି ହେଇଗଲା ମତେ ଭୋକ ଲାଗିଲା। ଭୋକ ଲାଗିଲା ତ ମୁଁ ଘରକୁ ଆସିଲି। ଘରକୁ ଆସିଲି ଘରେ ନଥିଲେ କେହି। ତ ମୁଁ ଚୁପଚାପ୍ ବସିଲି। ବସିକି ବସିଥିଲି ତ ଆଉ ଅଧଘଣ୍ଟେ ବସିଛି। ତାପରେ ଆସିଲେ ଘର ଲୋକ। କହିଲେ ସନ୍ଧ୍ୟା ଦବାକୁ। ମନ ନଥିଲା ତଥାପି ସନ୍ଧ୍ୟା ଦେଲି। ଆଉ। ସନ୍ଧ୍ୟା ଦେଲି କେତେଟା ସାଢେ ଛଅଟା ପାଖା ପାଖି ହେଇଗଲା ଛଅଟା ପଇଁଚାଳିସ୍। ତାପରେ ଭୋକ ଲାଗିଲା। ତା ପୂର୍ବରୁ ବି ଭୋକ ଲାଗୁଥିଲା ମୁ କିଛି କହିଲିନି। ତା ପରେ ଭୋକ ଲାଗିଲା। ତାପରେ ମୁଁ କହିଲି କଣ ଖାଇବି। ତାପରେ ଯାଇକି ଖୋଜିଲି ମୁଁ। କଣ ଘରେ ମିଳିପାରିବ। ତାପରେ ପ୍ରଥମେ ଠାକୁରଙ୍କ ଭୋଗ ଖାଇଲିି। ଠାକୁରଙ୍କ ଭୋଗ କଣ ଥିଲା। ଚିନି, ତୁଳସୀ ପତ୍ର, ପାଣି। ଖାଇଲି ଖାଇ ସାରିଲା ପରେ ଆହୁରି ଭୋକ ଲାଗିଲା। ତାପରେ କଁ କରିବି ତାପରେ ଗଲି। ଆମର ରୋଷେଇ ଘର ଦେଖିଲି।
ହଁ ମତେ କଣ ପଚାରନ୍ତୁ।
କାହିଁକି ମୁଁ କହିସାରେ। ରୋଷେଇ ଘରେ ମୁଁ ଦେଖିଲି। ରୋଷେଇ ଘରେ ଥିଲା ଗୁଗୁନି କୁ ବରା। ମୁଁ ଆଣିକି ଖାଇଲି ତା ଆପଣ କଁ କରୁଥିଲେ ଚାରିଟା ବେଳେ?
ମତେ ପଚାରନ୍ତୁ କଣ।
ହଁ ତ ଆଜି ଚାରିଟା ବେଳେ କଣ କରୁଥିଲ?
ମୁଁ ଚାରିଟା ବେଳେ ଘର ଦୁଆାର ଓଳେଇଲି। ଘର ଦ୍ୱାର ଓଳେଇକି ଘରେ ପିଇବା ପାଇଁ ପାଣି ରଖିଲି। ପାଣି ରଖିକି ତାପରେ ମୁଁ ଟିକେ ମୋ ଆଣ୍ଠ ଣ୍ଠୁ ର ଟିକେ ପ୍ରୋବ୍ଲେମ ଅଛି ତ ସେଥିପାଇଁ। ଉଁ ପ୍ରାୟ ଗୋଟେ କିଲୋମିଟର ପରିକା ଯାଉଛି ଚାଲିବାକୁ। ଗୋଟେ କିଲୋମିଟର ଆଉ ଦି ଜଣ ସାଙ୍ଗ ଆଉ ମୁଁ। ଗଲୁ ଗୋଟେ କିଲୋମିଟର ଖଣ୍ଡେ ଚାଲିଲୁ ସେଇଠି ଟିକେ ରେଷ୍ଟ ଏଁ ନେଲୁ କାରଣ ଏକ କାଳୀନ ଗୋଡ଼ରେ ଚାଲି ହଉନି ସେଥିପାଇଁ ଟିକେ ନାକୁ ବସିଲୁ। ବସିକି ଘରକୁ ଆସିଲୁ ଘରକୁ ଆସିଲା ପରେ ଆଜି। ମତେ କାଇଁ ଭଲ ଲାଗିଲାନି ମୁଁ କହିଲି ନାଇଁ ଆଜି ମୁଁ ଦେଇ ପାରିବିନି ସ ସନ୍ଧ୍ୟା ଆଉ ଆମର ପୁଅ ଥିଲା। ଆ ମୁଁ ତାକୁ କହିଲି ଆଉ ପୁଅ। ତୁ ଟିକେ ଆଜି ସନ୍ଧ୍ୟା ଦେଇଦେ। କିନ୍ତୁ ତାର ଟିକେ ଇଚ୍ଛା ନଥିଲା ଗୁଁ ପୁ ହଉଥିଲା ତଥାପି ମୁଁ କହିଲାରୁ। ସିଏ ଗୋଡ, ହାତ ଧୋଇ ଉଁ ସନ୍ଧ୍ୟା ଦେଲା। ସନ୍ଧ୍ୟା ଦେଲା ସନ୍ଧ୍ୟା ଦେଇ ସାରିଲା ପରେ। ମୁଁ ଆସିକି ଏଇଠି ବସିଛି ଆଉ। ଆଉ ତମେ। ଆଜି କଣ ପଢିବ? ପଢୁଛ ନା ତମେ ପଢୁନ ଘରେ ଅଛ।
ଘରେ ଅଛି। ଘରେ ରହିକି ପାଠ ପଢିବାକୁ ଚେଷ୍ଟା କରୁଛି। ହଁ ସେମତି ପଡୁଛି ଆଉ ଦିନକୁ ତିନି, ଚାରି ଘଣ୍ଟା। ଯେମିତି ଯାହା ମିଳୁଛି ପଢୁଛି।
ଟିକେ ଗୀତ ନ ବୋଲିଲା ପରିକା କହିକି ଧୀ ଧୀର ସୁସ୍ଥରେ ବଡ଼ ପାଟିରେ କୁହ।
ସେଇବା। ଆ କ‌୍ ଆ ଦିନକୁ ତିନି, ଚାରି ଘଣ୍ଟା ଯାହା ପଡୁଛି।
ଶୁଭୁନି ବଡ ପାଟିରେ କୁହ।
ଦିନକୁ ତିନି, ଚାରି ଘଣ୍ଟା ପଢୁଛି। ତାପରେ ଇଛା ଯେତେବେଳେ ହଉଛି ପଢୁଛି। ଇଚ୍ଛା ନହେଲେ ବାହାରେ ଯାଇକି ବୁଲୁଛି ଆଉ। ଉଁ ଯିବା ପୁଣି ଦଶ ତାରିଖ ଦିନ ପୁଣି ଯା ହବ। କଲେଜ କଲେଜ ଗଲେ ଯାହା ପାଠ ପଢା ହବ ଆଉ ଗୁଡାଏ କାମ ବାକି ଅଛି। କଲେଜ ର ଯୋଉଟା କି ଘରେ ବି କରି ହେଲାନି। କଲେଜ ଗଲେ କରିବାକୁ ପଡିବ ହୁଁ। ଏମିତି ଆଉ ଆଉ ଆପଣଙ୍କ ଆଣ୍ଠୁ କଣ ହେଇଥିଲା।
ହଁ ମୋର ହଉଛି ପ୍ରାୟ ବର୍ଷେ ହେଲା ଉଁ ଆଗରୁ ଟିକେ ଟିକେ ମୋ ଗୋଡଟା ବାଁ ଗୋଡ ଟା ବିନ୍ଧୁଥିଲା। ବିନ୍ଧୁଥିଲା ତାପରେ ମୁଁ ସବୁବେଳେ ସମସ୍ତେ ହି କହିବି ଗୋଡ ଟା ମୋର ଟି କିଏ ଘଷି ଦବ ଘଷିଦବ ଘଷିଦଲାଠୁ ଟିକେ ଭଲ ଲାଗୁଥିଲା। ହୁଁ। କିନ୍ତୁ ଗୋଟେ ଦିନ ଅ ହଠାତ୍ ମୁଁ ଏମିତି ବସିଥିଲି ଉଠିଲା ବେଳକୁ ମୁଁ ଆଉ ଉଠି ପାଇଲିିନି। ଉଠି ପାରିଲିନି ମୋ ଗୋଡରେ ଆଉ ମୁଁ ଚାଲି ପାରଲିିନି। ତାପରେ ଧୀରେ ଧୀରେ ମୁଁ ଉ ଧରି ଧରିକା ଗୋଟେ ବାଡି ଆସ୍ତେ ଆସ୍ତେ ଆସିକି ଘରକୁ ଆସିଲି। ଆସିଲା ପରେ ଟିକେ ଗୋଟେ ପେନ କିଲୟର ଖାଇଲି। ଖାଇଲା ପରେ ଟିକେ ଟିକେ ଗୋଟ ଟା ଭଲ ଲାଗିଲା ତାପରେ ପୁଣି ଯୋଉ କଥା ହ ସେଇ କଥା ତାପରେ ଡାକ୍ତର ପାଖକୁ ଗଲି। ଡାକ୍ତର ମୁଁ ଆଣ୍ଠୁ ଦେଖିକି କହିଲା ତମ ଆଣ୍ଠୁ ପାଣି ଜମିଚି ପାଣି ଜମିଚି ତାପରେ କହିଲା ସେ ପାଣିକି ନ କାଢ଼ିଲେ ମୋ ଆଣ୍ଠୁ ଭଲ ହବନି। ଆଉ ଆଣ୍ଠୁ ଟା ପ୍ରବଳ ମାତ୍ରାରେ ଫୁଲିଥିଲା, ତେଣୁ ଭଲ ହବନି। ମୁଁ ତଥାପି ନାହିଁ କରୁଥିଲି ନାହିଁ ମୋ ଆଣ୍ଠୁରୁ ପାଣି କାଢନା ବୋଲି। ସେ କହିଲେ ନା ନା ଆଣ୍ଠୁ ଭିତରେ ମଇଳା ପାଣି ଅଛି, ତାକୁ ଖ ତାପରେ ଡାକ୍ତର ଇଞ୍ଜେସନ ଦେଇ କି ଆଣ୍ଠୁ ର ପାଣି କାଢିଲେ ଏବେ ଟିକେ ଆଣ୍ଠୁ ଟିକେ ଭଲ ଲାଗୁଚି।
ହୁଁ ହ।
ଟିକେ ଗୋଡ ଭଲ ଟା ଭଲ ଲାଗୁଚି ଆଉ।
ଉୁଁ ହୁଁ ଆଣ୍ଠୁ ଭିତରେ ମହିଳା ପାଣି ବସିଲ କେମିତି?
କଣ କରିଚ?
ବାଡି ବଗିଚାରେ ରେ?
ମୁଁ ଯେମତି କହୁଚି ସେମିତି କୁହ।
ବାଡି ବଗିଚାରେ ଅଛି ଶୁଣନ୍ତୁ କୋହୁଚି ବାଡି ବଗିଚାରେ ଆମ୍ବ ଗଛ ଅଛି। ବାଇଗଣ ଗଛ ଅଛି। ଲେମ୍ବୁ ଗଛ ଅଛି, ଡାଳିଙ୍ଗ ଗଛ ଅଛି। ଓ ବୋଇତାଳୁ ଗଛ ଅଛି। ଆଉ ଏଇଇ ଗଛ ଲଙ୍କା ଗଛ ଅଛି। ଆଉ ଘାସ ଗଡେଇ ଉଠିଚି ଏମିତି ଅଛି ଆଉ। ପଣସ ଗଛ ଅଛି ବାଡି ବାହାରେ ବାଡି ବାହାରେ ତ ଆହୁରି ଅଧିକ ଗଛ ଅଛି ନିମ୍ବ ଗଛ ଅଛି।
ସେଇଟା କଣ ତମ ଲମ୍ବ ଗଛଟ ତମ ଫସଲରେ ଗଣା।
ଫସଲ ଆପଣ ପଚାରିଲେ ବାଡି ଭିତରେ କୋଉ କୋଉ ଗଛ ଅଛି? ଏ ନିମ୍ମ ଗଛ ବାଡି ଭିତରେ ଅଛି, ତ କହିଲି ଫସଲ କଥା ତ ପଚାରି ନା ଧାନ ଚାଷ
ଆଉ ବାଇଗଣ ଗଛରେ ବାଇଗଣ ଫଳିଲାଣି ନା ନାଇଁ? ତମ ବାଡିରେ ତମ ଗଛ ଯୋଉ ବାଇଗଣ ଲଗେଇଛ ଫଳୁଚି ନା ନାଇଁ?
ବାଇ ବାଇଗଣ ଫଳିଥିଲା। ଆଉ ତାକୁ ଆମେ ଆଣିଛୁ ଭାରି ଦିଥର ଗଲିଚି। ଆଉ ଥରେ ଫଡିଆ ଫଡିଆ ହେଲାଣି ସି ବି ହେଲେ ଆମେ ଆଣିବୁ ଭାରି। ଆଉ ଲଙ୍କା ଗୁଡାଏ ଫଳିଚି। ବଙ୍କା ତେଣୁ ଆମେ ଆଣୁନ ହାଟ ଘାଟରୁ। ପିଜୁଳି ମଝିରେ ହେଲା, ଏବେ ପୁଣି ପିଜୁଳି ହବା ଭବା ଷ୍ଟାର୍ଟ ହେଲାଣି। ତାପରେ ଆମ୍ବ ସିଜିନରେ ଆମ୍ବ ବି ହୁଏ। ବହୁତ ଆମ୍ବ ହୁଏ କଲିମ ଆମ୍ବ ହୁଏ। ଆଣିକି ଆମେ ଖଟା କରୁ ଆଉ ପଣସ ବି ହୁଏ। ପଣସ ତରକାରୀ କରାଯାଏ। ପଣସ ଆଣିକି ଖା ଯାଏ ପାଚିଲା ପରେ। ଏମତି ଗୁଡ଼ାଏ ଜିନିଷ ହୁଏ ଆଉ। ଆପଣଙ୍କ ବାଡିରେ କଣ କଣ ହୁଏ?
ଆମ ବାଡିରେ ମୁଁ ଲମ୍ବା ଗଛ ଲଗେଇଛି। ଲଙ୍କା ସେଥିରେ ଫୁଲ ହେଇକି ଏବେ ଟିକେ ଟେ ଟିକେ ଟିକେ କଷି ଧରୁଛି। ଆଉ ଜହ୍ନି ଗଛ ବି ଲଗେଇଛି। ଜହ୍ନିରେ ଜହ୍ନି ଗଛରେ ପ୍ରାୟ ସାତ ଆଠଟା ଜହ୍ନି ଫଳିଛି। ତାକୁ ଆଜି ଦିଟା ଜହ୍ନି ପ୍ରଥମ କରି ଶୁକ୍ରବାର ବୋଲି ଦିଟା ଜହ୍ନି ଆଣିକି ଆଜି ତାକୁ କରିଥିଲି ଭଜା କରିଥିଲି। ହଉ ମୋର ସମୟ ହେଇଗଲାଣି ଆଉ ମୁଁ ରହୁଛି।
ହୁଁ ରୁହନ୍ତୁ।